ହ୍ୟାଲୋ। ହ୍ୟାଲୋ। ଶୁଭ ସକାଳ। ଶୁଭ ସକାଳ, ଆଜ୍ଞା। କେମିତି ଅଛନ୍ତି?
ବହୁତ ବଢ଼ିଆ ଅଛି ସାର୍।
ପରିବାରରେ ସମସ୍ତେ ଭଲ ଅଛନ୍ତି ନା।
ବହୁତ ବଢିଆ ଅଛନ୍ତି ସମସ୍ତେ। ଭଗବାନଙ୍କ କୃପାରୁ ସମସ୍ତେ ହିଁ ଭଲରେ ଅଛନ୍ତି।
ବାଃ ବହୁତ ସୁନ୍ଦର। ଯାହା ହଉ ଆଜି ଆପଣଙ୍କ ସହିତ କଥା ହବା ପାଇଁ ସୁଯୋଗ ମିଳିଲା।
ସୁଯୋଗ ଆଉ କଣ? ସେମତି ତ ଆମେ ମଣିଷ ମାତ୍ରକେ ସମସ୍ତଙ୍କ ସାଙ୍ଗେ ସମସ୍ତଙ୍କ କଥାବାର୍ତ୍ତା ହେଲେ, ଏ ପୁରା ଖୁସି ଲାଗେ। ଏଇ ଗୋଟେ ଭାଇ ଭଉଣୀଙ୍କର ସମ୍ପର୍କ ଗୋଟେ ଜିନିଷ ତ ଗୋଟେ ଅଛି ନା ସେ ଭଗବାନ ଯେମିତି ହେଲେ କନେକ୍ଟ କରିଦେବେ।
ଉଁ ନିଶ୍ଚିତ। ନିଶ୍ଚିତ। ମାନେ ଆପଣଙ୍କ କଥାରୁ ଲାଗୁଛି, ଆପଣଙ୍କର ସହନଶୀଳତା ଗୁଣଟା କେତେ ଥିବ, ମୁଁ ଭାବୁଛି ନିଶ୍ଚିତ ଭାବରେ ନିଶ୍ଚିତ ଭାବରେ। ବହୁତ ବଢିଆ। ଆଉ ପରିବାରରେ କିଏ କିଏ ଅଛନ୍ତି?
ପରିବାରରେ ଆଜ୍ଞା, ମୁଁ ତ ମ୍ୟାରେଜ୍ କରିସାରିଛି। ଆମର ପରିବାରରେ ମୋର ଦି ଟା ଝିଅ, ମୋ ହଜବେଣ୍ଡ ଆଉ ମୋ ଶାଶୁ ଶଶୁର, ମୋ ଦୁଇ ଯା, ଦି ଦେଢଶୁର ତାଙ୍କର ଦି ଟା ଝିଅ ପୁଅ। ହୁଁ। ସେମିତି ସମସ୍ତେ ଅଛନ୍ତି ଅଠରଟା ଆମର
ବଢିଆ।
ମୋ ନଣନ୍ଦ ସବୁ ଆମର ଅଠରଟା ହିଁ ଅଛନ୍ତି। ଅଠର ଫ୍ୟାମିଲି। ଆମେ ଅଠର ଜଣ ହିଁ ରହୁଛୁ, ଜଏଣ୍ଟ ହେଇକି।
ମାନେ ଆଜିକା ଯୁଗରେ ବି ଆପଣ ଯୁଗ୍ମ ପରିବାର। ବହୁତ ସୁନ୍ଦର। ବହୁତ ସୁନ୍ଦର।
ଉଁ ହୁଁ ହୁଁ।
ଆଚ୍ଛା ଦିଦି ତା ହେଲେ ସେଇଠୁ କଥା ଆରମ୍ଭ କରିବା। ଆପଣ ଯୌଥ ପରିବାରକୁ ନେଇକିରି କଣ କହିବା ପାଇଁ ଚାହୁଁଛ? କେମିତି ଲାଗୁଛି?
ପରିବାର ବିଷୟରେ ମୁଁ ଫାଷ୍ଟ କହିବାକୁ ଯାଉଛି ମାନେ ଜଏଣ୍ଟ ଫ୍ୟାମିଲି ଆମର ଯୋଉ ଗୋଟେ ମିଳିମିଶି ରହିବାଟା ହିଁ ମାନେ ସମସ୍ତଙ୍କୁ ମାନେ ସେଟା ବହୁତ୍ ଭଲ। ଯେମିତି ଗୋଟେ ଇ ଦୁଃଖର ସୁଖର ସାଥି ଗୋଟେ ପରିବାର ହିଁ ହେଇଥାଏ ମାନେ ଆମର ବାହାର ଲୋକ ହିଁ ଆମର ମାନେ ସଡନ ଗୋଟେ କଣ ହେଇଗଲେ ଅସୁବିଧା ହେଇଗଲେ ଆମର କିଏ ବନ୍ଧୁବାନ୍ଧବ କି ବାହାର ଲୋକ ହିଁ ଆମ ସଡନ ଆସିକିରି ଆଜି ଆଜି କାଲି ଯୁଗରେ ଯୋଉ ଗୋଟେ ଜଏଣ୍ଟ ହେଇ ରହିବାଟା ହିଁ ଠିକ୍ ମୁଁ ଯାହା ଭାବୁଛି। ମୁଁ ତ ବୋହୁତ ଖୁସି ଅଛି ଆମର ଜଏଣ୍ଟ ହେଇକିରି ପୁରା ମୁଁ ସତରେ ମୁଁ ଗୋଟେ ଭଗବାନ କୁ ହିଁ ଭାବି ମତେ ଭଗବାନଙ୍କର ଗୋଟେ ଆଶୀର୍ବାଦ ହେଇ ଯେମିତି ମାନେ ଭଗବାନ ତାଙ୍କ ହାତ ଦିଇଟା ମୋ ମୁଣ୍ଡ ଉପରେ ହିଁ ଥୋଇ ଦେଇଛି। ମୁଁ ଏମିତିଆ ଫ୍ୟାମିଲି ପାଇଛି ବୋଲି।
ହଉ ଠିକ୍ ଭୁଲ ତ ଆଜ୍ଞା ମାନେ ଲାଗିକି ରହିଥାଏ। ବାକି ସେଇଟା ଗୋଟେ ଯେମିତି ବୁଝାମଣା ର ମାନେ ଯେମିତି ବୁଝେଇ ପାରୁଥିବା ଲୋକ ଲୋକଟା ବି ବୁଝି ପାରିବା ଠିକ୍ ମାନେ ଯେମିତି ଜଣେ ବୁଝଉ ଥିବ। ବୁଝିପାରିବା ଲୋକଟା ହେଇଥିବ। ମୁଁ ମାନେ ସେମିତି ଜଣକୁ ଯଦି ମୁଁ ଜଣେ କିଏ ଭୁଲ କରୁଛି। ମୁଁ ତାଙ୍କୁ ବୁଝେଇ ପାରୁଛି ସେ ବି ଠିକ ବୁଝିପାରୁଛନ୍ତି ମତେ ସେଇଟା ହିଁ ସୁଇସ ଲାଗୁଛି। ଘରେ ଆମର ବୋହୁତ ଟିକେ ଛିଟିଆ ମିଟିଆ କଥାବାର୍ତ୍ତାରେ ଯଦି କଣ ହେଇଯାଇଥିବ ମୁଁ ବୁଝେଇଦେଲି ସମତେ ବୁଝି ହିଁ ଯାଆନ୍ତି। ମୋତେ ସେଇଟା ହିଁ ଭଲ ଲାଗେ ପୁରା ସବୁଠାରୁ।
ବୋହୁତ ସୁନ୍ଦର କଥା। ତାପରେ ଦେଖନ୍ତୁ, ସାଧାରଣତଃ କଣ ହୁଏ? ନା ପୁଅ ମାନେ ସେଇ ପରିବାରର ବା ସେଇ ରକ୍ତର।
ଆଜ୍ଞା।
ତୁ ବୋହୁ ମାନେ ହଉଛନ୍ତି ଭିନ୍ନ ରକ୍ତର। ଗୋଟେ ଭିନ୍ନ ରକ୍ତ
ଆଜ୍ଞା।
ଆପଣାର କରିପାରିବା। ମାନେ କେତେ ବଡ଼ ତ୍ୟାଗ ଆପଣ କରିଛନ୍ତି। ବିଶ୍ଵାସ କରନ୍ତୁ ଆଜି ବୋହୁତ ଦିନ ପରେ ମୁଁ ବୋଧେ ଗୋଟେ ଶୁଣିଲି ଯେ ଯୌଥ ପରିବାରର କଥା।
ହେଁ ହେଁ।
ଦେଖ
ହଁ ସେ ବହୁତ୍ ପୁରା ଆମେ ସତରେ ଆମର ପୁରା ବୋହୁତ ଆମର ଯେତେବେଳେ ଆମର ବାପା ହେରିକା ଗାଁରେ ରହୁଥିଲେ। ବାପା ଆମର ଯେଟ ମୋ ଶଶୁର ଯେ ଆମର ବାହାରକୁ ପଳେଇ ଆସିଚୁ ଯେହେତୁ ଆମର ଏଠି ଆଉ କେହି ବି ସେମିତି ନିଜର ବୋଲି କେହି ସେମିତି ନାହାନ୍ତି। ଆମର ସବୁ ମାନେ ଆମର ଯୋଉ ବନ୍ଧୁ ଯେତେକ ରହିଲେ। ଆମର ସବୁ ମାନେ ଚାରିଶ ପାଞ୍ଚଶ କିଲୋମିଟର ଦୂରରେ ରହିଲେ। ସେଥିଲାଗି ଆମର ଗୋଟେ ଗୋଟେ ନ ରହିଲେ ଆମର ଗୋଟେ ଶୃଙ୍ଖଳିତ ପରିବାର ହିଁ ଆଜି କାଲିକା ଡେଟରେ ନିହାତି ଦରକାର ଆଜ୍ଞା।
ଆଜ୍ଞା ଆଜ୍ଞା।
ସେଥିଲାଗି ମାନେ ଆମକୁ ବହୁତ୍ ତୁ ମାନେ ଯେମିତି କହନ୍ତିନି ମୋର କଷ୍ଟ ପରିଶ୍ରମର ଫଳ ଇଏ। ଆମର ଏଇଟା ହଉଛି ସେ
ନିଶ୍ଚିତ ନିଶ୍ଚିତ। ଆଚ୍ଛା ଦିଦି ଯେକୌଣସି କାର୍ଯ୍ୟରେ କିଛି ଭଲ ବି ଅଛି କିଛି ମନ୍ଦ ବି ଅଛି।
ମନ୍ଦ ବି ଅଛି।
ଆପଣ ବହୁତ ଶଣ ଅଛି ବୋଲି ଭାବୁ
ହୁଁ। ମନ୍ଦ ଟା ମାନେ କିଛି ନାହିଁ ଯେତେବେଳେ ମୁଁ ସତ କଥା କହୁଛି ଆଜ୍ଞା ମୁଁ ବହୁତ କାମ କରେ। ମାନେ କିଏ କଣ କୋଉ କାମ କଲା କି ନ କଲା ମୁଁ ସେଇଟା ଦେଖିନି। ମାନେ ଘରର କାମ ମାନେ ମୁଁ ଗୋଟେ ବୋହୂ ହିସାବରେ ମାନେ ଯେତିକି କରିପାରୁଛି ଆଜ୍ଞା ମୁଁ ମାନେ ସେଇଟା ମୁଁ ଘରର ସାନ ବୋହୂ ଯେହେତୁ ମୁଁ ମାନେ ସେଇଟା ମୋ ବଡ ଯା ହାରିକାଙ୍କୁ ଯେ ଟିକେ ଆବଶ୍ୟକ ତାଙ୍କୁ ମାନେ ବେଶୀ କରିବାକୁ ଦିଏନି ମୁଁ ମାନେ ସିଏ ମତେ ହିଁ ପଚାରନ୍ତି କଣ ଟା ଆମେ କଲେ ଭଲ ହବ କଣଟା କରି ମୁଁ ମାନେ ତାଙ୍କୁ ଆଦେଶ ଦେଲେ ସିଏ ହିଁ କରନ୍ତି ସେଇଟା।
ଆଉ ମତେ ସେଇଟା ହିଁ ଖୁସି ଲାଗେ ଯେତେବେଳେ ମତେ ମୁଁ ଦେଢ଼ଶୁୁର ଆସି ପଚାରୁଥିବ ଆଜି କଣ ହବ? ମୁଁ ଯାଆ ମତେ ପଚାରୁଥିବ ଏଇଟା ଲିଷ୍ଟ କରେ ଏଇଟା ଆଣେ ଏଇଟା କେମିତି ହବ ମ ତେ ସେଇଟା ହିଁ ଖୁସି ଲାଗେ ମତେ ଯେତେବେଳେ ପରିବାର ସମସ୍ତେ ଆସି ପଚାରୁଥିବେ ଏଇଟା ତୁ କର ଇଏ କର। ଆଉ ମତେ କାମ ବି ଯେତେ କଲେ ଆଜ୍ଞା ମତେ ବି ସେଟା ଜଣା ପଡିଯାଏନି ମାନେ ସେ ଯୋଉ କଥାର ତାଙ୍କର ଯୋଉ ବ୍ୟବହାର ସେ ଯୋଉ ଯୋଉ ଭଳିଆ ମତେ ଆସି ପଚାରନ୍ତି ଗୋଟେ ସାନ ଭଉଣୀ ହିସାବରେ ମତେ ସବୁ ଭାଇ ଯୋଉ କୁହନ୍ତି ମୁଁ ତାଙ୍କୁ କୁହେ ମତେ ଘରର ଯେମିତି ହଜାରେ କାମ ଭିତରେ ସେ କଥା ହିଁ କିଛି ଜଣା ପଡେନି। ଆଉ ମୁଁ ତାଙ୍କୁ ସେମିତି ନେଇକିରି ଚଳୁଛି। ଛୋଟ ମୋଟ ଭୁଲ କୋଉଠିକ ଇଏରେ ଠିକ୍ ରେ ଚାଲିଛି ସଂସାର ଆମର ସେମିତି ଆଉ। ହଁ।
ବହୁତ ସୁନ୍ଦର।
ହୁଁ।
ଘର ଭିତରେ ଏକ ସାହି
ପଥର ପଡ଼ିଲେ ସହି ଆମେ ଆଜ୍ଞା
ହଁ ମୁଁ ତାକୁ ଟିକେ ମୋ ଭାଷାରେ ବଦଳେଇ ଦେଇଛି ମୁଁ କହିଲି ଯେ ସଂସାର ଭିତରେ ଘର କରିଥିଲେ ପାହାଡ଼ ପଡ଼ିଲେ ବି ସହି।
ହେଁ ହେଁ। ହଁ ସେଇଟା ବି ସେଇଟା ପଥର ବି ଯଦି ପଡ଼ିବ ସହି ହବ। ପାହାଡ଼ ବି ପଡ଼ିଲେ ସହି କାହିଁ ହବନି ହବ ଆଡଜଷ୍ଟ କଲେ ସବୁ ହବ ହଁ।
ହଁ ପରସ୍ପର ଭିତରେ ଯଦି ସେ ଟିକେ ସ୍ନେହ ମମତା ବୁଝାମଣା ଥାଏ ଆଛା ଦିଦି ଆଉ ଗୋଟେ ବଢ଼ିଆ ଯେହେତୁ ଆପଣ ବଢ଼ିଆ ଉପସ୍ଥାପନ କରୁଛନ୍ତି ମୁଁ ଜାଣିବାକୁ ଚାହିଁବି ଯେତେବେଳେ ଆପଣ ବାପ ଘରେ ଝିଅ ଥିଲେ ଶାଶୁ ଘରକୁ ଆସିଲେ ବୋହୂ କିରି ବୋହୂ ହେଇକି ଯେହେତୁ ଗୋଟେ ସମାଜରେ ଚାଲିଛି ଏ ଗୋଟେ ସଂସ୍କାରର ରୀତିନୀତି ଆପଣ ପ୍ର ପ୍ରଥମେ ଯେତେବେଳେ ପାଦ ଦେଲେ ଏ କେମିତି ଲାଗୁଥିଲା ଆପଣଙ୍କୁ କଣ ଫିଲ୍ ହଉଥିଲା?
ମୁଁ ଏ ଏ କଥା ମୁଁ ଗୋଟେ କଥା ଆଜ୍ଞା ମୁଁ କହିବି ସତରେ ଗୋଟେ ମାନେ ଯେମିତି ଗୋଟେ ଭଉଣୀ କି ଗୋଟେ ଭାଇ ଯେମିତି ପଚାରେ ଆପଣଙ୍କୁ ବି ମତେ ପୁରା ଠିକ୍ ସେମିତି ପଚାରିଲା ମତେ ପୁରା ସେଇଟା ବଢିଆ ଲାଗିଲା। ମତେ କହିଲେ ବି କାନ୍ଦ ପୁରା ମାଡି ଆସୁଛି ମୁଁ ଯେ ଯେତେବେଳେ ମୋ ବାପ ଘରୁ ଯେତେବେଳେ ଶାଶୁ ଘରକୁ ଆସିଲେ ମୁଁ ସେତେବେଳେ ପ୍ରାୟ କିଛି ବି ଜାଣିନଥାଏ ଶାଶୁ ଘର ବିଷୟରେ ତ କିଛି ସେମିତି ବି ଜାଣି ପାରିନଥାଏ ବାପ ଘ ର ମାହାଲ ଟା ପୁରା ଅଲଗା ଥାଏ ମାନେ କେମିତି ନାଚ କୁଦ ଖେଳ କୁଦ ମାନେ ଅଲଗା ସବୁ ସି ଏକଦମ ପୁରା ଅଲଗା ଇିଚି ପୁରା ଚେଁ ଚା କଥାବାର୍ତ୍ତା ବି ଏଠି ମୋ ଶାଶୁ ଘରେ ପୁରା ଚେଞ୍ଜ ଥିଲା ଉଁ। ହୁଁ ସବୁ ଭାଷା ହିଁ ଟିକେ ଟିକେ ଅଲଗା ମାନେ କାହା ସାଙ୍ଗରେ ଆମ ଭାଷା ସାଙ୍ଗେ ତାଙ୍କ ଭାଷା ହିଁ ପୁରା ଠିକ୍ ସେ ଖାପ ଖାଉ ନଥିଲା ମୁଁ ଯେତେଳେ ଯୋଉ ଭାସା କହୁଥିବି ସେମାନେ ହସନ୍ତି ମୋ ଉପରେ। ଆଉ ଯେତେବେଳେ ମୁଁ ଯୋଉ ୱାର୍ଡଟା କହୁଥିଲି ଏମତିଆ ୱାର୍ଡ ସବୁ ଅଛି ଏମିତିଆ ମୁଁ ସବୁ ତାଙ୍କ ଭାଷା ମୋ ଭାଷା କୁ ଛାଡି ତାଙ୍କ ଭାଷାକୁ ମୁଁ ମୋର ୟୁଜ୍ କଲି ସେତେବେଳେ ମୁଁ ମୋ ଭାଷାକୁ ଆସ୍ ଆସ୍ତେ ଆସ୍ତେ ମାନେ ଭୁଲିଗଲି ତେ ସେ ଯୋଉ ଭାଷା ସବୁ କୁହନ୍ତି ମୁଁ ସେଇ ଭାଷାରେ ହିଁ କଥା ହେଲି ସବୁ। ମୋରୁ ଯେତେବେଳେ ଶାଶୁଘର ଫାଷ୍ଟ ଏଣ୍ଟ୍ରି ଯେତେଳେ କଲି ମୁଁ ଯେତେଳେ ମୋ ପାଦ ଥୋଇଦେଲି ମୁଁ ପୁରା କାନ୍ଦି ପକେଇଲି ମୁଁ ପୁରା କାନ୍ଦିଲି ସେ ଦିନ।
ଆଜ୍ଞା ଆଜ୍ଞା।
ଏତେ ବଡ ଫ୍ୟାମିଲ ଯୋଉ ଦେଖିଦେଲି ମୁଁ ସେଇଟା ହିଁ ପୁରା ଡରି ଯାଇଥିଲି। ଏମ୍ ରାତିରେ ହିଁ ଶୋଇପାରେନି ଘର କ କଥା ହିଁ ଖାଲି ମନେ ପଡେ ଏ ତେ ଦୂରେ ସିନା ହଁ କହିଦେଲି ବାହା ହେଇଗଲି ଘର ଲୋକ ବାହାର କହିଦେଲେ ବାକି ଯିବି କେମ୍ ସେ ଆସିବି କେମିତି ବସ ରେ ହିଁ ହିଁ। ଫାଷ୍ଟ ଫାଷ୍ଟ ମୁଁ କେବେ ପାଖାପାଖି ଜାଗାକୁ ବସ ରେ ବି କେବେ ଆଜ୍ଞା ମୁଁ ଯାଇନି।
ଆଜ୍ଞା।
ଉଁ ମାନେ ସେଇଟା ଗୋଟେ ଯେମିତି ଆସି ସାଇଲା ପରେ ସେଇଟା ଡର ହିଁ ଗୋଟେ ଜିନିଷ ଯେମି ତି ଆଜ୍ଞା ରହିଯାଏନି। ଡର ହି ସେମିତି ଗୋଟେ ରହିଗଲା ମନରେ ହୁଁ। ତାପରେ ସବୁ ଯେମିତି ଜାଲି ପରିବାର ସାଙ୍ଗରେ ମିଶିନି ମତେ ବୁଝେଇଲେ। ଫାଷ୍ଟ ମୋ ଯୋଉ ଶାଶୁ ଆଉ ନଣନ୍ଦ ମତେ ବହୁତ୍ ବୁଝେଇଲେ ସବୁ କ କଥାରେ ମତେ ସେ ବହୁତ୍ ସପୋର୍ଟ କରନ୍ତି।
ଆଜ୍ଞା ଆଜ୍ଞା।
ଆଉ ମୋ ଶାଶୁ ପୁରା ମୋ ମା ଠୁ ହିଁ ଅଧିକ ମୁଁ ଯେତେବେଳେ ଦେ ଦେଖିଲି ତାଙ୍କ ସାଙ୍ଗରେ ସବୁ କଥା ସେୟାର୍ କଲି ମୁଁ ଯଦି ଖାଇନଥିବି ସିଏ ମୁଁ ସଡ଼ନ୍ ଯଦି କୋଉ କାମ କରିଥିବି ମୋ ଶାଶୁ ମତେ ଆଗତୁରା ଏଡେ ବଡ ଫାମିଲି ଭିତରେ କହିବେ ତୋତେ ଭୋକ କରୁଥୁବ ଆଗ ତୁ ଆସ୍ ମୋ ସାଙ୍ଗରେ ଆଗେ ଖାଇଦିଏ ବୋଲି ଉଁ। ହୁଁ ଯେହେତୁ ଦେଢଶୁର ହେରିକ ବାହାରେ ଥିବେ ଆସିନଥିବେ ମୁଁ ଅପେକ୍ଷା କରିଥିବି ମୋ ଶଶୁ ହିଁ ମତେ ଦିନି ସାଙ୍ଗରେ ଯେତେଳେ ସିଏ ମାନେ କାଳେ କିଏ କ ମୁଁ ଭାବିବେ କାଳେ ଘରେ ମୁଁ ଆଗେ ବହୁତ୍ ତା ବଡ ବୋହୁ ଅଛି ଯୋଉ ସାନ ବୋହୁଟା ଆଡେ ନୂଆ ହେଇକିରେ ଆସିଛି ଖାଇବା ପିଇଆ କରିଦେଲେ ଆଡେ ଭୋକ ହଉଥିବ ହସ୍ କାଳେ ମନରେ ଡର ଥିବ ଆଉ ଏ କାମ ନ କଲେ। କାଳେ ସକାଳୁ ଭୋର ଯାଇକି ନିଦ ନ ଭାଗିଥିବ କୋଉ ଦିନ ଟିକେ ଲେଟ୍ ହେଇଯାଇଥିଲା ଆଡେ ମନରେ ଯୋଉ ଡର। ଆଉ ସେ ସବୁ ମାନେ ଏଇନେ ବି ମନେ ପଡ଼ିଲେ ମୋ ଆଖିରୁ ବହୁତ୍ ଜୋରରେ ଲୁହ ବାହାରି ଆସେ ସତ କଥା ମାନେ ଭାଇ ମୁଁ। କହୁଛି ମୁଁ ଏବେ ବି ମାନେ ସେ କଥା ସବୁ ଭାବିଲେ ମୁଁ କାନ୍ଦି ପକାଇ।
ଲୁହ ଆସିଯାଏ ନା ଆଜ୍ଞା। ସତରେ ଗୋଟେ ବିଚିତ୍ର ନୀତି ଦେଖନ୍ତୁ ସଂସାରରେ ଚାଲିଛି। ଗୋଟେ ଝିଅ ଟିଏ କିଛି ଅଧା ବୟସ ବଢିବ ଗୋଟେ ଜାଗାରେ ତାପରେ ଗୋଟେ ସ ସମ୍ପୂର୍ଣ ନୂଆ ଜାଗା ସମ୍ପୂର୍ଣ୍ଣ ନୂଆ ଲୋକ ପାଖକୁ ଆସିବ। ସେଇଥିପାଇଁ ମୁଁ କୁହେ ଆଜ୍ଞା। ଯେ ନାରୀ ପ୍ରକୃତରେ ମହାନ ମୁଁ ପ୍ରକୃ ମାନେ ଦେଖନ୍ତୁ। ମୁଁ ଯଉଦିନ ଗ୍ରୀଷ୍ମ ଦିନେ ରୋଷେଇ କଲି ଗରମରେ। ଚୁଲି ପାଖରେ ସେଇଦିନ ଅନୁଭବ କଲି ଯେ ମୋ ଘରର ମହିଳା ମାନେ ପ୍ରକୃତିରେ କେ ତେ କଷ୍ଟ ସହିକି ସେମାନେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଏଣୁ ତା କୁ ଏଇ ପାରିବାରିକ ହିଂସା ଠାରୁ କେମିତି ଟିକେ ଦୂରେଇ ରଖିବା। ତାଙ୍କୁ ଟିକେ କେମିତି ଶାନ୍ତିରେ ରଖିବା ଆଜ୍ଞା କେତେ ତ୍ୟାଗ ତାଙ୍କର ଅଛି।
ଉଁ ହୁଁ ଆମଟା ବି ସେମତି ଆଜ୍ଞା କା ଏଠାରେ ହି ରୋଷେଇ ମାନେ ଯେତେବେଳେ ଅଧିକ ରୋଷେଇ ହୋଉଚି ଆମର କାଠ ଚୁଲିରେ ହିଁ ରୋଷେଇ ହଉଚି ବା କି ଏବେ ସବୁ ସୁବିଧା ଯେହେତୁ ଗ୍ୟାସ ଆଉ ଚୁଲା ସବୁ ଇଣ୍ଡକ୍ସନ ହେରିକା ବାହାରି ପଇଲା ମୁଁ ସେଇଥିରେ ମାନେ କେମିତି ଖରା ଇଏ ପାଇଁ ଆଜ୍ଞା ସତ କଥା କହି ମୁଁ କେମିତି ଅ ମାନେ ଗ୍ୟାସ୍ ଫ୍ୟାସେ ଟିକେ ରୋଷେଇ ଶୀଘ୍ର ସାରି ଦୋଉଚି ମାନେ କେମିତି ଚୁଲି ପାଖରେ ଟିକେ ରାନ୍ଧିଆଟା ବି କି ବୋହୁତ ଛୁଆଙ୍କୁ ଧରିକିରି ମାନେ ବୋହୁତ କଷ୍ଟକର ହେଇଯାଉଚି ଆଉ ଗ୍ୟାସ୍ ଏଥର ଯୋଉ ଏବେ ବି ଅସୁବିଧା ହେଲାଇ ଚୁଲି ପାଖୁ ପୁଣି ଯିବାକୁ ପୁଣି ବାଧ୍ୟ ହେଲି।
ଆଜ୍ଞା ଆଜ୍ଞା ହଁ ମାନେ କେତେ କଷ୍ ଟ ସତରେ ଆଛା ଦିଦି ଆଉ ଗୋଟେ କଥା ପଚାରିବି। ବିଶେଷ କରି ପରିବାରରେ ଛୋଟ ଛୋଟ ପିଲାଙ୍କ ଭିତରେ ଏଁ କଳହ ହୁଏ ନାଇଁ କି ସେଇ କଳହକୁ ନେଇକିରି ବି ବେଳେବେଳେ ପରିବାରରେ ଗୋଟେ ବୋହୁତ ବଡ଼ ଝଡ଼ ସୃଷ୍ଟି ହେଇଯାଏ।
ଆଜ୍ଞା।
ସେଇଟାକୁ ଆପଣ
ମୁଁ ସତ କଥା ଆଜ୍ଞା ଭାଇ କହିବି ମୁଁ ଗୋଟେ କଥା ଏଇଟା ସ ତ କଥା କହୁଚି ମୁଁ କେବେ ବି ମୋର ଦୁଇଟା ଝିଅ ମୋ ଦେଢ଼ଶୁରଙ୍କର ଗୋଟିଏ ଝିଅ ଗୋଟେ ପୁଅ ମୋର ମଝିଆ ଦେଢଶୁରଙ୍କ ଗୋଟେ ଝିଅ। ଆଉ ମୋର ଭଣଜା ସବୁବେଳେ ଆସି ମୋ ପାଖରେ ରୁହନ୍ତି ମୁଁ ଯେହେତୁ ମୁଁ ସିଏ ମ ତେ ମାଇଁ ମାଇଁ ଡାକନ୍ତିନି ମତେ ମମି ଡାକନ୍ତି ସେ ସେ। ସିଏ ମତେ କେବେ ବି ମାଇଁ ଆଜି ଯାଏ ଡ଼ାକିନାଇ ସିଏ ଯେତେବେଳେ ମମି ମତେ ଡ଼ାକେ ମତେ ବହୁତ ପୁରା ଖୁସି ଲାଗେ ସେ ମୁଇଁ ମୋ ପୁଅ ମାନେ ମୁଁ ତାକୁ କେବେ ବି ଭଣଜା ବୋଲି ଭାବିନି ମୁଁ ତାଙ୍କୁ ପୁଅ ହିଁ ଭାବିଚି ସେ କେବେ ବି କହିଲେ ମୁଁ ମମି ଡ଼ାକିବି ଯୋଉ ମାଇଁ ଡ଼ାକିବିନି ମୁଁ ମମି କି ମମି ଡ଼ାକିବି ମାମୁଁକୁ କିନ୍ତୁ ମ ମାମୁ ଡ଼ାକୁ କା ହଉଚି ବାକି ମତେ ମମି ଡ଼କା ହଉଚି ସେଇଟା। ମୁଁ ସେଇଟୁ ଉଁ ସେ ଯେତେବେଳେ ବି ଝଗଡ଼ା ଯୋଉ ଛୋଟ ଛୁଆଙ୍କ ସାଙ୍ଗରେ ଝଗଡ଼ା କରନ୍ତି ମୁଁ ନିଜର ଯେମିତି ମୋର ପାଞ୍ଚ ଟା ଛୁଆ ମୁଁ ତାଙ୍କୁ ସେଇଭଳିଆ ହିଁ ମାନେ ତାଙ୍କୁ ପାଟି କରେ ମୋର ଦିଟା ଝୁଅ ବୋଲି ମୁଁ ସପୋର୍ଟ ନିଏନି। ମୁଁ ଦି ପାଞ୍ଚ ଜଣଙ୍କୁ ହିଁ ପାଟି କରିବି ମୋ ଝିଅ ଜିଦି କରୁଥିବ ସେ ଦିଦି କିି କାଇଁ କଣ କହିଲୁ କି ତୁ ଏମିତି ମୁଁ ପାଞ୍ଚ ଜଣଙ୍କ ଭିତରେ ମାନେ ଯେମିତି ଝଗଡ଼ାଟା ମାନେ ନହବ କି ଭଲ ମନ୍ଦ ମୁଁ ହିଁ ସେଟା ତାଙ୍କୁ ବୁଝେଇ ଦିଏ ସେ ବୁଝିଜାନ୍ତି ତାଙ୍କର ଯାହା ବି ପାଞ୍ଚ ଜଣ ଭିତରେ ଯଦି ଟିକେ କଣ ହବ ସେ ମୋରି ପା ଖକୁ ହିଁ ଆସନ୍ତି ମୁଁ ତାଙ୍କୁ ବୁଝେଇ ଦେଲେ ସେ ସେମିତି ଯାଆନ୍ତି। ମୁଁ ତାଙ୍କୁ ମିଛରେ ଟିକେ ମାରି ଦୋଉ ଥିବି ହଁ ମୁଁ ମାରିଲି ଦିଦି କି ତୁ ଯା ଏଥର ଆଉ କାନ୍ଦେନା ସେମିତି ହବ ଦିଦି ଆଉ କିଛି କହିବନି ଦିଦିକି ଟିକେ ତାଙ୍କୁ ଜାଣିକି ତା ଦିଦିକି ଟିଏ ପାଟି କରିଦେଲେ ମୋ ଝିଅ ମାନଙ୍କ ସାମ୍ନାରେ ସେ ଟିକେ ଖୁସି ହେଇଯାଆନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା।
ସେମିତି ଚାଲିଚି ସବୁ ଆଜ୍ଞା।
ଏତେ ସୁନ୍ଦର ପିଲାଙ୍କୁ ଆପଣ ଇଏ କରୁଚନ୍ତି ଆଉ ବୋହୁତ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇକି ଟି କିଏ ଖାଲି ରୁହନ୍ତୁ ଆଉ ଗୋ
ହଁ ହଁ ଦି ହ ହଁ ହଁ ଭାଇ। ସୋଇପଡୁ